ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ ସୁବୁନି କି।
ହଁ ହଁ ସବୁ ଚି।
କଅଁ କରିଥିଲୁ କି?
ଏଇଠି ବସ୍‌ଥିଲି।
କାମ୍ ସଇଲାଣି କି?
ନା ସରିନାହିଁ। ଘର ଦୁଆର ଖରିକିନି ଖରିକିନି।
ମେଘ ଉଠେଇ ଥିଲା କି ହାଡ଼େ
ନା ମେଘଉଠେଇନି ସନ୍ଧ୍ୟା ହେଇଗଲାଣି ତ।
ନା ଆମ ଆଡ଼େ ମେଘ ଉଠଉଚି।
ପାଞ୍ଚଟା ହେଇନେଇ?
ନାଇଁ ଦେଇ ନେଇ ଉଠଇଥିଲା ଭାଙ୍ଗିଗଲାଣି ଗଲାଣି ବି ଗୋଟେ ପଟେ
ଓହୋ ହବ ଜୋଓରେ ବୋଧେ ଆଉ। ଉଠେଇଚି। ଟିକେ ହେଇକି ପଳେଇବ। ହୁଁ।
ଖାଇସାରିଲୁଣି ନା ସକାଳେ ପୁଣି ନଉ। ଖାଇସାରିଲୁଣି ନା ସକଳେ ପୁଣି ନଉ।
ନା ଖାଇନି ମୁଁ ଚାରିଟା ବେଳେ ଖାଏନି ବା
ଏ ଜୟସଙ୍ଗ ଅଛି କି ଆଉ।
ଭଲ।
ତମେ ଜଳଖିଆ ଖାଉଥିବ ଆଉ।
ହ୍ୟାଲୋ।
ହଁ ଆସୁଥିନି କି?
ହଁ ଟିକେ ଟିକେ ଏଣେ ସ୍ଲୋ ହେଇଯାଉଛି ମଝିରେ ମଝିରେ।
ମୋର୍ ଟାୱାର ଅଛି ତୋ ଟାୱାର ନାଇଁ କି?
ନା ମୋର୍ ଟାୱାର ଅଛି।
ଆ ଏମିତି କଣ ପାଇଁ ହେଉଛି ସ୍ଲୋ ମଝିରେ ମଝିରେ।
ଆ ସ୍ଲୋ ହେଇଯାଉଛି ମଝିରେ ମଝିରେ।
ତମେ ଖାଇସାରିଲଣି?
ହଁ ମୁଁ ଚାରିଟା ବେଳେ ଭାତ ଖାଏନି ଆଉ ଟିକେ ଗଲେ ଯାହାହେଲେ ଖାଇମି ଆଉ।
ଡେଥ୍ ହେଇଗଲା ଭାଇର।
ଗାଧୁଆ ବେଳେ ଭାତ ଖାଇଥିଲି ମୁଁ
ହୁଁ।
ଚକା ନୟନ ଯାହା
ପ୍ରବୁଲିରେ। ଯାହା ହେଲେ ଖାଇବୁ।
ମୁଁ ଝି ମୁଁ ମୁଣ୍ଡ କୁଣ୍ଡେଇବାକୁ ଯାଉଥିଲି ଝିଅ ଟା କଉଥିଲା ଏଇନା ଭାତ ଖାଇବି ମୁଁ କହିଲି ହଁ ଚାଲେ ପୁଅର ତୋର ଭାତ ଖାଇଦବ।
ହୁଁ।
ତା ବାପା ଫୋନ କରିଥିଲା ଆସିବେ ପଳେଇବେ ଆଉ।
ହୁଁ, ହୁଁ ଯିବା। ହୁଁ କା ସାଙ୍ଗରେ ପଠେଇବ?
ପଳେଇଲେ ଏଇ ନା।
ନା କାହା ସାଙ୍ଗରେ ପଠେଇବ?
ହଁ।
ହୁଁ।
ନା ଝିଅ ଟା ପଳେଇବ ପୁଅଟା ଥିବ। ପୁଅଟା ଥିବ ଝିଅଟା ପଳେଇବ।
ଝିଅ ଟା ସ୍କୁଲ ଟିଉସନ ଯିବ।
ବହୁତ ବଡ଼ ହେଉଚିନା ଆଉ କଣ ଛୁଆ ହେଉଚି ଯେ ରହିବ।
ହୁଁଁ।
ଟିଉସନ ହବ ଇସ୍କୁଲ ଯିବ। ଏଇନା ଟିକେ ଛୋଟ ଅଛି ରହିଲେ ଚଳିବ।
ହୁଁ।
କାଲି ପଳେଇଥାନ୍ତି ଆମର ସୋମବାର ଟିକେ କାମ ଅଛି ବୋଲି ସୋମବାର ସରି ରହିଲି। ପୁଣି ଯାଉଥିମି ଆସୁଥିମି ନା।
ଆମର କଣ ଅଛିକି।
ହଁ ଗୋଟେ କାମ ଅଛି। କାମ ଅଛି କାମ ସାରିକି ଜିମି ଏକାଥରେ ଆଉ। ପଳେଇଥାନ୍ତି। କାମଟା ନେଇକି ଅସିକି ରହନି ଯାଉଥିମି ଆସୁଥିମି କେତ ଥର ଜିମି ଆସିମି ସିଏ ନଉଥିବେ ଆଣୁଥିବେ କ ଏଇଟା ସେ କାମ ଟା ସାରିଦେଇକି ପଳେଇମି ଆଉ।
ହଁ ପୁଣି ଥରେ ଆସିବନା।
ହୁଁ। ତାଳେ ହେନେ ଡେଲି ମେଘ ପବନ ଉଠୋଉଚି।
ନା କାଲି ରାତିରେ ହେଇଥିଲା ମେଘ ଟା।
ହଁ ତା ରାତିରେ ହେଇଥିଲା ଇଆଡେ ହେଇନି।
ଇଆଡେ ହେଇନି ଇଆଡେ ଖାଲି ରାତି ରେ ହେଇଥିଲା।
କହୁଚି ରାତିଟାଯେ ହେଲାନି।
ନା ଆଜି ପାଗ ଟା ଟିକେ ଭଲ ଥିଲା।
ହଁ କାଲି ରଜବାଟୁଆରେ କଣ କରିବ କେଜାଣି। ରଜ ବାଟେଇବେନା ବର୍ଷାରେ ତିନ୍ତିବେ।
ନା ଆଜିକା ଆଉ କଣ ବାଜିଲେନି।
କଣ କହିଲ।
ଆଜି କରିବେ।
ହଁ ଆଜି କରିବେ ନା ବଢିଆ ସେ।
ଆଜିପା କଣ କରନ୍ତିନି ଗୁରୁବାରେ।
ତାନେ କରିଦେବେ।
ଅ ତାଙ୍କର ଶୁକ୍ରବାର କରିବେ କହୁଥିଲେ କାଲି।
ଏପଟ ସାଇରେ। ଏ ସାଇରେ କହୁଚନ୍ତି ଆଜି କରିବେ ବୋଲି କଣ କରିବେ କେୟାଣି। ଆଜ କାଲି ଏ ପିଲାଙ୍କ କଥା କଣ ଜାଣିବୁ ତାଙ୍କ ମନକୁ ଯାହା ଆଇଲା ସିଏ ସେଇଆ କରିବେ।
ମହୁ। କଣ୍ଟେକ୍ସଟ୍ ରେ ଲାଗିଛନ୍ତି ତମେ
ସେ ତା ପଇସାରେ ବେଶୀ ବୋଲି ହଉଛି ଆଉ।
ହଁ ଯିଏ ବି ଖର୍ଚ୍ଚ କରିପାରୁଚି।
ଦୋ ଚାରି ବେଶୀ ଦୋଳି ଖୋଳି ବେଶୀ ଲୋକ ବାପ ହଉଚନ୍ତି କଣ ସବୁଠି ଭଲ ହଉଚି।
କଣ୍ଟେକ୍ସଟ ରେ। ଗ୍ୟାରେଣ୍ଟି ଥିଲା ଆମ ଗ୍ୟାରେଣ୍ଟି କରିବା।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
ଆଉ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
ବହୁତ ଗରମ ଲାଗୁଚି
ନା ଆଜି ବେଶି ଗରମ ନାହିଁ।
ପାଗ ଟା ଟିକେ ।
ଖରା ନାହିଁ ଗରମ କଣ ହବ। ଖରା ଯୋଉଦିନ ହୁଏ ଗରମ ହୁଏ। ଆଜି ବା ଖରା ନାହିଁ ବେଶି।
ପାଠ ପଢା ଏଇନୁ ଚାଲିଚି ନା? କହିଲି ପାଠପଢା ଏବେ ଚାଲିଚି ନା?
ହଁ ଚାଲିଚି।
ଦେହ ଭଲ ଅଛି?
ହୁଁ ଦେହ ଭଲ ଅଛି।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
ତମ ଦେହ କେମିତି ଅଛି? ତମର ଛାତି ଯୋଉ ବିନ୍ଧୁଥିଲା କମିଲାଣି?
ହଁ କମିଗଲାଣି ସେଟା କଣ
। ପବନ ଦଉଚିକି ଛାତ ଉପରେ?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
ହଁ।
ମୁଁ କହିଲି ଛାତ ଉପରେ ପବନ ଦଉଚି ନା?
ନା କାଇଁ ପବନ ପକଉନି।
ଉଁ ହୁଁ।
ପବନ ପକଉନି ଏଇ ଯୋଉ ତଳେ ଛୁଆ ଚଗଲ ମଗଲ ହଉଛନ୍ତି କଣ ମୋବାଇଲ ଆଣିକି ଡେକ୍ ଆଣିକ୍ ବଜଉଛନ୍ତି। । ଛାତ ଉପରକୁ ଯିବା ଲୁଗା ପଟା ଆଣିବା । ତା ମୁଣ୍ଡ କୁଣ୍ଡେଇ ଦେଉଥିଲି ସେ ତଳକୁ ଗଲାଣି ମୁଁ ଲୁଗାପଟା ନେଇକି ଏକାଥରକେ ଯିବି ଆଉ। ନେଇଯାଇଥିଲି କେତେ ଆଉ ମୋଟା ଫୁଟା ପେଣ୍ଟ ଖଣ୍ଡି ଶୁଖି ନଥିଲା ଅଛି ଆଉ।
ଘରଟା କମ୍ପିଟ ହେଇଗଲାଣି ନା?
ଘର ଟା ନା।
ବାହାଘର ଯାଇଥିଲି ଯେ ଇ ମାନେ ଖଣ୍ଡିଆ ହେଇଥିଲା।
ସେଇତ ସେଇ ସେତିକିରୁ ଅଛି ।
ଉଁ ହୁଁ।
ଆଉ କମ୍ପ୍ଲିଟ୍ ହେଇଚି କେତେବଳେ। ଆଉ । କଲର୍ ଫଳର ଘର ତ ଆଜି ।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
ପ୍ଲାଷ୍ଟର ହେଇସାରିଲେ ସିନା କଲର କରାହବ।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
ନୂଆ କଲର କରାହବ ପରେ। ରଜ ରଜ କହୁଥିଲେ ତିନିଟା ରଜ ସଇଲା ଆଉ। ତିନି ଦିନ କଣ ଚାରି ଦିନ।
ି ତିନି ଦିନରୁ ଚାରି ଦିନରୁ ଗୋଟେ ପହିଲି ରଜଟା ଗଲା। ମସଲା ହେଲା ଚାରିଟା ବେଳେ।
କଣ କହିଲ?
ବର୍ଷା ରାତି ଦଶଟା। ସେ ଛେନଁ
ସାଡେିଟଳୁ ସାଡେଟଳୁ ସଷ୍ଟାର୍ଟ ବାଲା ଲ ତିବଣ୍ଡେ ସକାଳୁ ବୁଲିବାକୁ ଯିବ କୁଆଡ଼େ?
ତାପରେ ପାଣି ପ ଜିନିତି ବି ରତ ପାଳନ କରନ୍ତିଁ ସେଟାକୁ ମିଶେଇ ଦେଲେ ପାଞ୍ଚ ଦିନ ହେଇଯାଉଛି।
ପାଣିିବୁଆନ୍ତି ନା ତୋଳି ଫୋଳି ପକନ୍ତି।
ତକେଇନି ଛୁଆ ମେହେନ୍ଦି ଫେନ୍ଦି ନାଇଁବେ
ହଳତା ଲଗେଇବେ।
ତଥାପି ଗୋଟେ ଗୋଟେ ଛୁଆ ଖେଳନ୍ତିନି କି ଆଉ ପହିଲି ରଜରେ ଟିକେ ବେଶୀ ଭଲ ହୁଏ। ଆଗ ତ ତିନି ଦିନ କରନ୍ତି ନା।
ପହିଲି ରଜରେ ଖରା କରିଦେଲା ଗାଧୁଆ ବେଳେ ଚାର୍ ଟା ବେଳରୁ ବର୍ଷା।
ବଷା ହେବମତିି ର ଟିକେ ଭଲ କଲା
ମୁଁ ସେକେଣ୍ଡ ରଜ ଦିନ ଯାଇଥିଲି ଯେ ଯୋଉ ଗଡିଆ ପାଖରେ ଯା ଦୋଳିରେ ସବୁ କଣ ଭାଙ୍ଗି ମଳିଆ ଯଇଥିଲା ହଜାରେ ଥିଲା
ଆ ଯେ ବର୍ଷା ବାାଗକୁ ନେଇଥିଲା ଭାଙ୍ଗି ଭୁଙ୍ଗା ଯାଇଥିଲା। ବର୍ଷା ପବନ ଯଦି ଛାଡିଥିବ ସେଇ ସବୁ ଯା ଆଉ
ନା ନା ସେଇ ପୂର୍ବ ଦିନ ହେଇଥିଲା ନା ପହିଲି ରଜ ଦିନ ବର୍ସା ଟା। ବଉଦିନ ଗଲାବେେଳକୁ ସଜାାଉଥିଲେ ଏ ସଂକ୍ରାନ୍ତି ଯୋଉଦିନ ଗାଁନ୍ତି ପ।
ଏଇ ବର୍ଷା ବର୍ଷା ହେଇିଥିଲେ ବୁଲୁଆ ଯାଇଥିଲି କଣ ହେଯାଉଥିଲ।
ମନଣିମାାର ଜେଜେଆଙ୍କ ଘରକୁ ତା ଦାଦାଙ୍କ ଘର ଯାଇଛନ୍ତି ନା ସେଇପଟେ ଯାଇଛନ୍ତି।
ତୁ ଗଢିଆ ପଟେ।
ହଁ ସେ ଯୋଉ ତା ଦାଦା ଝିଅ ଜିଏ ସେ କହିଲେ ଭାଙ୍ଗି ଯାଇଛି ସଜାଡ଼ି ଦେବେ।
ଆଯି ପ୍ରଥମ ଦୃତିୟା ତୃତୀୟା ଥିଲେ ଆଜି କହୁଥିଲେ ପୁରସ୍କାର ଦେବେ ବୋଲି
ହଉ କଣ୍ଡେ ଯୋଉ ରଜ ବାାତ ଟ କଲେ ମୁ ଯବ ନା।
କହୁଥିଲେ କାଲି ଏଇଠି ଆସିବ ଆ ରଜ ବାଟଆ ହେବ ଆ
ହୁଁ ହୁଁ ବହ ହେଲେ ଆଉ ରଧ ରା ସେ ବୋଧେ।
ସଜ ବାଜ ସରିଲା ଆଉ ତୁ ଆସିବୁନି ରବୁ
ହୁଁ। ସେ ରଜ ବାଜ ପୂର୍ବରୁ ଦେଲେ ହବ
ଟା ଘରେ ଯାଇକି ଆଉ ପିବ ନା ଆଉ ବ ଆସ କାଲି ଦେଇ ଦେଇଛି ମେଲିକ ଫେଲିଡିି ହେଇଥିଲା ସବୁ ଏକାଠି ହେଇକି ଥିଲେ।
ହ ମ ତ ସିଲେ ଦେଇଥିଲ ତ ଭ ଆଉ ନଥିଲା ବୋଧେ।
ନା ସେଠିହୁଥିଲା ଆଉ କଣ ଜିନିଷ ଆଣିଛନ୍ତିବା ଆ କଣ ଜିନିଷ ଆଣିଛନ୍ତି ସ କି
ହାଲୋ।
ସେ ବଛି
ହଁ।
ଯେ।
ଚାରିପଟେ ଖେଳନ୍ତି ନା ଯୋଉ ମଝିରେ ଟେ ନା ସେଇଠି ସବୁ ଠିଆ ହେଇଥିଲା।
ହୁଁ।
ପୁରସ୍କାର ଦେବା ପାଇଁ ଆଣିଥିଲେ।
ହୁଁ।
ସେ ପୁଅ ଆଇଥିଲା, କଣ ପାଇଁ ଦେଲେନେଇ କେଇଆଣି?
ଆ ଆଜି କେହି ଯିବେନି ବୋଲି ହେଇରା ଦେଇନ ଯେ
କେଇଆଣି କଣ କରିବ?
ଯାଇଥିବ କାଲି ଦେଇ ଦେଇଥାନ୍ତ ଆଉ ଆଜି କି ଯାଇନଥାନ୍ତେ। ବାହାଘର କରିବେ ନା ଆଜି?
ହଁ ବାହାର କରିବେନି?
ମୁଁ
ବର ବୋହୁ କରିକି ଗାଡି ସଜେଇକି, ସବାରି ସଜେଇକି ରଜ ବଟଉଚନ୍ତି ଆଉ।
ଆ କରିବା ନା ନାଇ
ଭାରତର ଦେବୀ
ସାଡେ ପିଲା ସବୁ
ସ ସ ତାକୁ ଧରିକି ବୁଲିବ। ମଝିରେ ଉପର ସାହି ପିଲା ତଳସାଇ ଯାଆନ୍ତି ତଳସାଇ ପିଲା ଉପରସାଇ କି ଯାଆନ୍ତି।
ନା ଯାଉନଥିଲେ ମଝିରେ
ମଝିରେ ଯାଉନଥିଲେ ଏବେ ଯିବା ଆସିବା କରୁଚନ୍ତି। ସବୁ ସାର ହେଲାନି, ନିଜେ ସାଇ ନିଜେ କଲେ ଆଉ। କି ଏକା ସାହିକି ଯାଇ
ହୁଁ।